ହ୍ୟାଲୋ ହ୍ୟାଲୋ। ହଁ କୁହ।
କେମିତି ଅଛ?
ହଁ ଭଲ ଅଛି ତମେ?
ଭଲ ଅଛି।
ହୁଁ। ଆଉ ବାକି ଆମ ଟପିକ ଉପରେ କଥା ହବା ଆମ ଟପିକ ହଉଛି ଦୈନନ୍ଦିନ ଜୀବନ।
ହୁଁ।
ଦୈନନ୍ଦିନ ଜୀବନରେ ଆମେ କଣ କରୁଛେ ଉହୁ ସେଇ ଉପରେ କଥା ହେବା ତ ଆମେ କଣ କରୁଚ?
ଏବେ ତ ସବୁ କଲେଜ ସ୍କୁଲ ସବୁ ଛୁଟି ଅଛି ତ ଏବେ ସକାଳୁ ଉଠିକି ନିତ୍ୟ କାମ ସାରିକି ଅ ଖରା ଦିନ ଯେହେତୁ ମାନେ ହାଲକା ପଖାଳ ତ କିଛି ଭଜା ଭଜି ଖାଇକି ରେଷ୍ଟ କରିଆ କଥା ଏବେ ସବୁ ଫର୍ମ ଫିଲ୍ପ୍ ବାହାରିଛି ମାନେ ପ୍ଲସ୍ ଟୁ ସେକେଣ୍ଡ ଇଅର୍ ସାରିଲା ପ୍ଲସ ଥ୍ରି ଆଡ୍ମିଶନ୍ କରିବା ପାଇଁ ଫର୍ମ ଫିଲ୍ପ୍ କରି ସାରିଲା ପରେ ଆଡ୍ମିସନ୍ ହବା କଥା ଆଉ ଯଏନିଂ ପରେ ଆଉ।
ସ୍କୁଲ ଲାଇଫ କେମିତି ଥିଲା ତମର?
ସ୍କୁଲ ଲାଇଫ ବହୁତ ଭଲ ଥିଲା ସାଙ୍ଗସାଥି ମାନେ ସ୍କୁଲ ଲାଇଫ ତ ସମସ୍ତଙ୍କର ମାନେ ମେମୋରେବଲ ହେଇଥାଏ ସାଙ୍ଗସଥି ସେଇଠୁ ସମସ୍ତଙ୍କ ସହିତ ବଣ୍ଡିଙ୍ଗ ବଢିଥାଏ ସ୍କୁଲ ଲାଇଫର ସାଙ୍ଗସାଥି ସବୁଠୁ ବେଷ୍ଟ୍ ଫ୍ରେଣ୍ଡ ଟାଇପର ମାନେ ସବୁଠୁ ଭଲ ସାଙ୍ଗ କାରଣ
ନାଇ।
ମାନେ ଭଲ ସାଙ୍ଗ ହେଇଥାନ୍ତି ସ୍କୁଲ ଲାଇଫରେ ବି ସବୁଠୁ ଭଲ ମେମୋରି ଥାଏ।
ସ୍କୁଲ ଲାଇରେ ତ ମାନେ ଏତେ ବି ବେଶି ଟାଇମ ମିଳେନି ଯେ ଆମେ ଘରେ ରହିବା ପାଇଁ ତ ସକାଳେ କୋଚିଂ ଥାଏ ତାପରେ ତାପରେ ସ୍କୁଲ ତାପରେ ପୁଣି କୋଚିଂ ରହିଥାଏ ତାପରେ ସେଲ୍ଫ ସେଲ୍ଫ ଷ୍ଟଡିବି କରାଯାଏ। ତ ସେତିକି ଭିତରେ ଜୀବନ
ସ୍କୁଲ ଲାଇଫ୍ କେତେବେଳେ ସରିଯାଏ ଜଣା ପ ପଡେନି କିନ୍ତୁ ମାନେ ଲାଇଫ ସ୍କୁଲ ଲାଇଫ ଯେତେବେଳେ ସରେ ସେତେବେଳେ ମନେ ପଡେ ସ୍କୁଲ ଲାଇଫ ରେ କଣ କଣ କରିଥିଲେ କିନ୍ତୁ ଆଉ ସେଦିନ ସବୁ କିଛି ବି ଫେରିବନି ସ୍କୁଲ୍ ଲାଇଫ୍ କଥା ଭାବିଲେ ବହୁତ ଖୁସି ଲାଗେ ସବୁଠୁ ଭଲ ଲାଇଫ୍ ସ୍କୁଲ ଲାଇଫ। କାରଣ ସେତେବେଳେ ସ୍ ନା କିଛି।
ମାନେ ଯେତେବେଳେ ସ୍କୁଲ ଯାଉଥିବ ତ ସେଇ ଟାଇମ୍ ରେ ଲାଗେ ଯେ ଆମେ କେତେ ଜଲଦି ବଡ ହେଇଯାଏ ତ କଲେଜ ଯିବା ସେଇ ଟାଇମ୍ ମାନେ ଇଛା ହୁଏ। କି ଏବେ କଲେଜ ଟାଇମ୍ ରେ ଏମିତି ଲାଗେ। ଯେ ଆଉଥରେ ପୁଣି ଛୋଟ ହେଇଯାଆନ୍ତେ କି ସ୍କୁଲ ଯାଆନ୍ତେ ପୁଣି।
ସେ ପା ସ୍କୁଲରେ ଥିବ ତ ସେତେବେଳେ କେମିତି ଲାଗିବ ଅ ଟେନ୍ଥରେ ଥିବ ଯେତେବେଳେ ଲାଗିବ ଟେନ୍ଥ ସରିଗଲା ପରେ କଲେଜ ପଳେଇଲେ ଆଉ କିଛି ପାଠ ପାଠ ପଢ଼ିବା କୁ ପଡିବନି ଅଧିକ ଟେନସନ୍ ରେ। ମାନେ ଗୋଟେ ବିନ୍ଦାସ ଲାଇଫ କିନ୍ତୁ ପ୍ଲସ ଟୁ ଗଲାପରେ ଜଣା ପଡିବ କି ଟେନ୍ଥ ରେ ଯୋଉ ପ୍ଲସ ଯିବା ଅଧିକ କଷ୍ଟ। ତା ପରେ ପ୍ଲସ ଟୁ ସରିଲା ପରେ ଲାଗିବ। କି ପ୍ଲସ ଥ୍ରୀ ବହୁତ ଇଜି ଥିବ ପ୍ଲସ୍ ଥ୍ରୀରେ କିଛି ପାଠ ପଢିବାକୁ ପଡିବନି କିନ୍ତୁ ପ୍ଲସ ଟୁ ବି ପ୍ଲସ ଥ୍ରୀ ବି ପ୍ଲସ୍ ଟୁ ଠୁ ଅଧିକ କଷ୍ଟ ମାନେ ଲାଇଫ ଟା ଆମେ ଯେତିକି ଭାବୁଛେ ହେଲେ ଆମେ ସବୁ କ ମାନେ। କମ କଷ୍ଟ ଯାହାକୁ ସବୁ ଫେସ କରି କରି ଆସିଛେ ଆଗକୁ ବହୁତ ବହୁତ କଷ୍ଟ। ଫେସ୍ କରିବାକୁ ପଡିବ କିନ୍ତୁ ମାଇଣ୍ଡରେ ସବୁବେଳେ କି ଯେତେ ଆଗୁ ଆଗକୁ ଜିବା ସେତେ କମି କମିଯିବ କିନ୍ତୁ ଆକ୍ଚୁଲି ଯେତେ ଆଗକୁ ଆଗକୁ ଯାଉଛେ ସିଏ ଟିକେ ବଢି ବଢି ଯାଉଛି।
ସେଇ ଟାଇମ ରେ ସେଟା ଧରା ପଡ଼ିଲେନି ଯେ ଆମେ ମାନେ କମ ଲାଇଫ କମ କଷ୍ଟ ପାଉଛେ କିନ୍ତୁ ଯେତେଯେତେ ବଡ ହବା ସେତେ ଲାଇଫରେ ଅଧିକ କଷ୍ଟ ହୁଏ ସେତେବେଳେ ସେଇ ଟାଇମ ରେ ଜଣାପଡେ ମାନେ ଫାଷ୍ଟ୍ ତ କଲେଜ ଲାଇଫରେ ପ୍ଲସ ଟୁ ଲାଇଫ ରେ କିଛି ଧରା ପଡେନି। ପ୍ଲସ ଥ୍ରୀ ଲାଇଫ ପରେ ଧରା ପଡେ ଯେ ଆମ ଲାଇଫ ଟା କେତେ କଷ୍ଟ ବୋଲି।
ହୁଁ। ପ୍ଲସ ଫାଷ୍ଟ ସ୍କୁଲ ଲାଇଫ ରୁ ହିଁ ସବୁ ସାଙ୍ଗସଥି ଆରମ୍ଭ ହୋଇଥାଏ।
ହୁଁ। ଆମେ ସ୍କୁଲ ଯିବା ପାଇଁ କଲେଜରେ ଏବେ କଲେଜ ରେ ତ ମୁଁ କାହାକୁ ସାଙ୍ଗ ହିଁ କରେନି ବାକି ନିଜେ ହିଁ ଏକଲା ଯିବା ଆସିବା ଆଉ ଏପଟୁ ଆମର ଯୋଉମାନେ ଯାଉଥିଲେ ସେଇମାନେ ହିଁ ସାଙ୍ଗ ଥିଲେ ବାସ୍ ତାପରେ ତାଙ୍କର ସରିଗିଲା ପରେ ମୁଁ ଏକଲା ହିଁ ଯିବା ଆସିବା କରେ ଆଉ ବାକି ସେମିତି କିଛି ଖାସ୍ ନାହିଁ ମୋ ପାଇଁ। ମୁଁ ଅଧା ଦିନ ତ ଯାଇନି କଲେଜ।
ହଁ କଲେଜ କେବଳ ପ୍ରାକ୍ଟିକାଲ କାମ ଥିଲେ ହିଁ ଯାଏ ଯାଆନ୍ତି ସବୁବେଳେ।
ଆମ ମ୍ୟାମ୍ ବି ବହୁତ ସପୋର୍ଟ କରନ୍ତି ତୁ ତାଙ୍କ ପାଇଁ ମାନେ ତାଙ୍କେ ହେଲ୍ପ କରିଦିଅନ୍ତି ବୋଲି ମୁଁ ଅଧିକାଂଶ କଲେଜ ଜାଏନି।
ହୁଁ ନହେଲେ ପ୍ରାକ୍ଟିକାଲ ପାଇଁ କଲେଜ ଯିବାକୁ। ହିଁ
ପଡେ ହଁ ମାଦ ମାନେ ସେଟା ଯିବା ପାଇଁ ନହେଲେ ମାରକିଙ୍ଗ୍ କଟେ ତ ମାର୍ କଟିବାଟା ବେଶୀ ବାଧେ ନା। ଘରତ ବାର ହଁ ବା ମାର୍କ କମିଲେ ଘରେ ଗାଳି ଶୁଣିବେ ଖାସ କରି ଆମର ଫାଷ୍ଟ ଯୋଉ ବୋର୍ଡ ଏକ୍ସାମ ରେ ତ ଟେନ୍ଥ ତାପରେ ଟେନ୍ଥ ମାର୍କ ବାହାରି ସାରିଲା ପରେ ପ୍ଲସ ଟୁ ଏଇ ଦିଟା ମେନ ରହେ କିନ୍ତୁ ଜୀବନରେ ମାର୍କ ର କିଛି ମୂଲ୍ୟ ଆଗ ନାହିଁ। ଯଦି ତମେ କିଛି ନ ଜାଣିଛ କି ମାନେ ବାହାରକୁ କେବେ ଯାଇନ ତ ସେଇ ଜାଗାରେ ଆମର ମାର୍କ କିଛିଟା ଲାଭ ନାହିଁ।
ହୁଁ।
ଭଲ। ମାନେ ମାଇଣ୍ଡ ରେ ବୁଦ୍ଧି ଥିବା ଦରକା ସେଇ କାମ ଆମେ କରିପାରିବା ସେଇ ସେଥିପାଇଁ ଆମେ କିଛି ପାଠ ବି ପଢିବା ଦରକାର ଏମିତିତି ନାହିଁ କି ପାଠ ପଢିବନି ପାଠ ନ
ପାଠ ସହିତ ନଲେଜ ବି ଥିବା ଦରକାର ନଲେଜ ନଥିଲେ ଖାଲି ସାର୍ଟିଫିକେଟ ଥିଲେ ଆମେ କିଛି କରିପାରିବା ନା ଏବେ ମାନେ ଜନସଂଖ୍ୟା ମାନେ ଲୋକ ଯେତେ ହେଲେଣି ପୋଷ୍ଟ ଟା ବହୁତ କମ୍। ତ ଗୋଟେ ଜବ ପାଇଁ ସମସ୍ତେ ସେ ଟ୍ରାଏ କରୁଚନ୍ତି ତ ଟିକେ ଟିକେ କାର ଗୋଟେ ଜିରୋ ପରସେଣ୍ଟ ଜିରୋ ୱାନ ପରସେଣ୍ଟରେ କିଏ କଟି ଯାଉଛି ମାର୍କ ପାଇଁ ତ ନଲେଜ ପାଇଁ ବି କେତେ ଜଣ କଟୁଛନ୍ତି ତ ଏମିତି କିଛି ରହୁଛି।
ଆମର ଏଇଗୁଡାଗଲେ ମାନେ ଆମେ ସ୍କୁଲ ଲାଇଫରେ କଲେଜରେ ବି ଏ ଆମେ ଯେତିକି ଲେଖିଥିବା ସେତିକି ଆମ ମାର୍କ କଟିବ। ଯେତେବେଳେ ଆମେ ବଡ଼ ହବା କି କୌଣସି ଯବ ପାଇଁ ଏଣ୍ଟ୍ରାସ୍ ଦେବାକୁ ଯିବା ଯାହା ବି କିଛି ତ ସେଇ ଲାଇଫ୍ ରେ ଅଲଗା ଗୋଟେ ଥାଏ କି ମାଇନସ୍ ମାର୍କିଙ୍ଗ୍। ସେଇ ମା ତିନି ଯୋଗୁଁ ପିଲାମାନେ ପାଇପାରନ୍ତି ନାଇଁ ଅଧା ଯବ
ମାନେ ଆମେ ଏବେ ଯାହାବି ମାନେ ପ୍ଲସ୍ ଟୁ ଯାଏଁ ପ୍ଲସ୍ ଥ୍ରୀ ଯାଏଁ ଯେତିକି ବି ଏକ୍ଜାମ ଦଉଛେ ତ ଆମେ ଯାହାବି ଲେଖୁଛେ ତ ଆମ ପେପର ଯିଏ ବି ଦେଖୁଛି ହଁ କିଛି ଲେଖିଛି ବୋଲି ଆମକୁ କିଛି ମାର୍କ
ମାର୍କ ଆସୁନି ହୁଁ।
ପ୍ଲସ୍ ଥ୍ରୀ ପରେ ଆମେ ଥୋଡି ସେମିତି ଲେଖିପାରିବା କି ମାନେ ଯାହା ଜାଣି ଥିବା ସେଠି ସୋରହେଲେ ହିଁ ଲେଖିବା ଆଉ ଯଦି ଭୁଲ ଟିକେ ଟିକେ ବି ହେଇଯାଏ ତ ମାଇନସ୍ ମାର୍କ ମାର୍କିଂ ଲେଖିବା ପରେ ପ୍ଲସ ଥ୍ରି ପରେ ସବୁ ଏକ୍ସାମ୍ ବହୁତ କଷ୍ଟ ହେଇଥାଏ।
ସବୁ ଜିନିଷ ପାଇବା ଏତେ ସହଜ ବି ନାଇଁ ତ ଆଉ ଏବେ କୁଆଡେ ବୁଲାବୁଲି କରିବା ପାଇଁ ପ୍ଲାନିଙ୍ଗ୍ ଅଛି ନା ନାଇଁ
ଏବେ ତ ଖରା ଅ ଅଧିକ ହଉଛି ତ ଖରା ପାଇଁ କୁଆଡେ ଯିବା ପାଇଁ ହିଁ ବାହାରକୁ ଇଚ୍ଛା ହଉନି ବାସ ଖାଇ ପିଇକି ଶାନ୍ତିରେ ଘରେ ହିଁ ରହିବାକୁ ଭଲ ଲାଗୁଛି ଖରା ଯୋଉ ପ୍ରକାର ହଉଛି ବାହାରକୁ ବାହାରିବାକୁ ଟୋଟାଲି ଇଚ୍ଛା ହଉନି ବା କି ଏବେ ତ। ପ୍ଲସ ଟୁ। ସରିଛି ପ୍ଲସ ଥ୍ରି ଆଡ୍ମିସନ ଏବେ ମାନେ ଫର୍ମ ଫିଲପ୍ ଚାଲିଛି ଫର୍ମ ଫିଲପ୍ ସରିଲା ପରେ କଲେଜ ଲାଇନ ଆଉଥରେ ମାନେ ପ୍ଲସ୍ ଥ୍ରୀ ଲାଇଫ୍ ଆରମ୍ଭ ହବ। ତ ଯିବା ଆସିବା ଲାଗିବ। ହଁ। ଏବେ ତ ଖରା ହଉଛି।
ତମକୁ କୋଉ ଲାଇଫ ଭଲ ଲାଗେ କଲେଜ ଲାଇଫ କି କଲେଜ ଲାଇଫ କି ଆମର ସ୍କୁଲ ଲାଇଫ୍।
ସ୍କୁଲ ଲାଇଫ୍ ସବୁବେଳେ ମାନେ ଭଲ ଲାଗିବ ହିଁ କାରଣ କଲେଜରେ ସମସ୍ତେ ଅଲଗା ହେଇଯାଉଚନ୍ତି ମାନେ କିଏ ଆର୍ଟସ୍ ସାଇନ୍ସ କମର୍ସ ସବୁ ସାଙ୍ଗସାଥି ଅଲଗା ହେଇଯାଉଚନ୍ତି ନା ତ ମାନେ ସ୍କୁଲ ଲାଇଫରେ କଣ ସବୁ ସାଙ୍ଗସାଥି ସେମ୍ ସବୁ ମାନେ
ଗୋଟେ ଗୋଟେ କ୍ଲାସ କ୍ଲାସ୍ ରୁମ୍ ରେ ବସିକି ପାଠ ପଢିବା ଟା ଅଲଗା ଟିକେ ନା।
ତ କଣ ଯିଏ ଯା ଷ୍ଟ୍ରିମ୍ ଯିଏ ଜ ଲାଇଫ୍ ଯିଏ ଜାହାର ଯିବା ଆସିବା ଟାଇମ ଖାଇବା ପିଇବା ରହିବା ସବୁ ଅଲଗା ହେଇଲା ନା ତ ସବୁଠୁ ସ୍କୁଲ ଲାଇଫ୍ ହିଁ ଭଲ।
ସ୍କୁଲ ବିରେ ଆ ପାଖରେ କେବେ ଆଗ ସିଟ ରେ ବ ବା ସେଠି ବସିଛନ୍ତି?
ହଁ ମୁଁ ମୋ ସାଙ୍ଗ ମାନଙ୍କ ସହିତ ଆମେ କେବଳ ସ୍କୁଲ୍ ମାନେ ଆଗ ସିଟ ରେ ହିଁ ବସୁ ଆଉ ଆମ ସ୍କୁଲ ଲାଇଫରେ ମୋ ଟିଚର ମାନଙ୍କ ସହିତ ଭଲ ସମ୍ପର୍କ ମାନେ ମାନେ ମୋର ମୋର ଏମିତି ସାଙ୍ଗ କି ମୁଁ ଯଦି ସ୍କୁଲ ନ ଯିବି ମୋର ଆଉ ଦିଟା ସାଙ୍ଗ ବି ଯିବେନି କହିବେ ତୁ ଯିବୁ ମାନେ ମୁଁ ଯିବିନି ଆମେ ଯିବୁନି ଆଉ ବାକି ସ୍କୁଲରେ ସମସ୍ତେ ପୁରା ଟିଚର ମାନେ ଯେମିତି ଚିହ୍ନା ଯେମତି ମାନେ ପଚରା ଉଚରା କରନ୍ତି ଭଲ ପାଆନ୍ତି ତା ସମସ୍ତେ ମାନେ ସ୍କୁଲ ପିଅନଠୁ ଆରମ୍ଭ କରିକି ସବୁ ଟିଚର ମାନେ ବହୁତ ଇଏ କରନ୍ତି ବାକି ସିନିୟର ଜୁନିୟରଙ୍କର ପ୍ରିୟ ଥିଲୁ ମାନ ସମସ୍ତେ ମନେ ପକାଉଛନ୍ତି ଏବେ ବି ଯଦି କେବେ ସ୍କୁଲ ଯାଉ କି କୋଉଠି ଦେଖୁ ତ ସମସ୍ତେ ମନେ ପକାଉଛନ୍ତି ତମେ ଥିଲ ସ୍କୁଲ ଭଲ ଥିଲା ଏବେ ସତେ ଖାସ୍ ଲାଗୁନି ତମୋନେ ବହୁତ ଭଲ ଥିଲ ମାନେ ଭଲ ସମସ୍ତେ। ଙ୍କ ସହିତ ମିଶିଥିଲ କଥାବାର୍ତ୍ତା କରୁଥିଲ ଏମିତି କହୁଛନ୍ତି ତ ସେମାନଙ୍କ ସହିତ କଥା ହେଲେ ଟିକେ ଖୁସି ଲାଗୁଛି ଯେହେତୁ ଆମକୁ ମନ ପକାଉଛନ୍ତି।
ନ ଆମର ତ ସେମିତି ହୁଏନି ଯେ ଆମେ ନ ଗଲେ ସେମାନେ ଯିବେନି ଏମିତି ତ ହୁଏନି କଣମାନେ ଆମର ପିଟି ସାର୍ ବୋଲି ଜଣେ ଥାଆନ୍ତି ତ ତାଙ୍କେ କୋଶ୍ଚିନ କରନ୍ତି ଯେବେ ପ୍ରେୟାର ଟାଇମ ରେ ତ ସେଇ ଟାଇମ ରେ ତାଙ୍କେ ଡାକରି ଆମେ ପଚାରନ୍ତି ଯେ ତୁ କଣ ଆସି ନଥିଲୁ କାଲି କଣ ହେଇଥିଲା ତ
ତ ମୁଁ ମୋ ଲାଇଫରେ ମୁଁ ମୋର ନାଇନ୍ଥ ଟେନ୍ଥରେ ସେ ପିଟି ସାର ପିଟ୍ କ୍ଲାସ୍ ମତେ ବହୁତ ବୋରିଙ୍ଗ ଲାଗେ ବହୁତ ରାଗ ଲାଗେ ଏ ଯୋଉ ମାନେ ଦି ତିନି ଘଣ୍ଟା ଇଏ କରନ୍ତି ବାକି ଯୋଉ ଡ୍ରିଲ ବହୁ ମାନେ ମୋ ପାଇଁ ଡ୍ରିଲ ମାନେ ମୋ ପୁରା ଏଗନେଷ୍ଟ। ମାନେ ମୁଁ ମୋ ଲାଇଫରେ ନାଇଥ ଟେନ୍ଥ ରେ କେବଳ ତିନିଟା ଶନିବାର ହିଁ ସ୍କୁଲ ଯାଇଛି ସେ ବି ପୁଣି ଗୋଟେ ଶନିବାର ଥିଲା ଗୋଟେ ଶନିବାରରେ ଆମର ଫଙ୍କସନ ହେଇଥିଲା ସେ କମ୍ପଲସରୀ ଯିବାକୁ ବାଧ୍ୟ ସେଇଥିପାଇଁ ଯାଇଥିଲି ଆଉ ଗୋଟେ ଶନିବାରରେ ସାର୍ ମତେ ଆଉ ଜଣେ ସାର୍ ମାନେ ଆମର ଇଲେକ୍ଟ୍ରି ସାର୍ ପିଟ ସାର ଙ୍କୁ କମ୍ପ୍ଲେନ କରିଥିଲି କି ଗୁଡଲି କୋଉ ବି ଶନିବାର ଆସୁନି ବୋଲି ତ ସେ କମ୍ପ୍ଲେନ କରିବା ଯୋଗୁରୁ ମୁଁ ଡରିକି ଯାଇଥିଲି ଆଉ ଗୋଟେ ଜାନୁଆରୀ ଛବିଶ ନା ଅଗଷ୍ଟ ପନ୍ଦର ପଡ଼ିଥିଲା ବାକି ତିନିଟା ଶନିବାରକୁ ଛାଡିଦେଲେ ମୁଁ ମୋ ଲାଇଫରେ କେବେ ଶନିବାର ସ୍କୁଲ ଯାଇନି କାରଣ ଡ୍ରିଲ ଆଉ ଯୋଉ ଏ ଯୋଉ ଯୋଗାସନ ମତେ ବହୁତ କଷ୍ଟ ଲାଗେ ମୁଁ ସେରା କରିପାରେନି ତ ମତେ ମୁଁ
ଆମର ଆମର ସେଇଥିପାଇ ହିଁ ମାଡ ହୁଏଜେ ତୁ କଣ ପାଇଁ ଆସିନଥିଲୁ? ସେଇ ଗୋଟେ ଦିନ ପାଇଁହୁଁ ମାଡ଼ ହୁଏ।
ବାକି ପିଟ ସାର ଙ୍କ ସାଙ୍ଗରେ ମୁଁ ପିଟ ସଙ୍କୁ ଦେଖିଲେ ଡରିବାର କିନ୍ତୁ ଯେତେବେଳେ ସ୍କୁଲୁ ବାହାରିବାର ଟେଥ ଲାଷ୍ଟ କୁ ବହୁତ ଭଲ ପାଇଲେ ତ ସେତେବେଳେ ମୁଁ ଭାବିଲି ମାନେ ତାଙ୍କ ସ୍କୁଲ ମ ତରଫରୁ ଶହେ କୋଡିଏ ମାର୍କ ମିଳୁଛି ନା ତ ସେମାନେ ଦେବେ। ସେଇ ଦେବେ ତ ମୁଁ ଭାବିଥିଲି ମତେ କୁଆଡେ କମ ମାର୍କ ଦେବେ କିନ୍ତୁ ବହୁତ ଭଲ ମାର୍କ ଦେଇ ପାସ୍ କରାଇଥିଲେ ଭଲ ଡିଭିଜନ ଦେଇଥିଲେ ସ୍କୁଲ ତରଫରୁ ବହୁତ ହେଲ୍ପ କରିଥିଲେ।
ସମସ୍ତଙ୍କ ସହ କ୍ଲୋଜ ହେଇଗଲା ପରେ ସମସ୍ତଙ୍କ ସହ କ୍ଲୋଜ ହେଇକି ରହିଲା ପରେ ହିଁ ଭଲ ଲାଗେ।
ସ
ସେଇଟା ସେଇ ଟାଇମ ରେ ଜଣାପଡେନି ମାନେ କଲେ ସ୍କୁଲ ଲାଇଫ୍ ରୁ ବାହାରିକି ଆସି ସାରିଲା ପରେ ପରେ ହିଁ ଧରା ପଡେ।
ଏବେ ଏବେ ଜଣା ପଡ଼ୁଛି କି ସ୍କୁଲ ଲାଇଫ୍ କେତେ ଭଲ ଥିଲା ସ୍କୁଲରେ ଇଣ୍ଟରନାଲ ମାର୍କ କେତେ ବଢେଇକି ଦଉଥିଲେ ଏବେ ଯ କଲେଜ ସ ବାହାରକୁ ଜଣା ପଡ଼ିଲ ଚିହ୍ନା ପଡେହିଁ ତ ଜଣା ପଡ଼ିଲ କି ଇଣ୍ଟର୍ନାଲ୍ ମାର୍କ ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି ପ୍ରାକ୍ଟିକାଲ୍ ମାର୍କ ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି ବହୁତ୍ ଇଜି ସମସ୍ତେ ସମସ୍ତିଙ୍କି ସମାନ ଭାବେ ଦେଇଦଉଥିଲେ ତ ଏବେ କଲେଜ ରେ କଣ ମାନେ କାହାକୁ ମାନେ ଯାହାର ଚିହ୍ନା ଥିବ ତାକୁ ମାର୍କ ଦଉଛନ୍ତୀ ତମେ ଡେଲି କଲେଜ ଯାଇକି ବି ତମକୁ ପ୍ରାକ୍ଟିକାଲ ମାର୍କ ଦଉନାହାନ୍ତି ଏମିତି ଟାଇପ ର ଆଉ।
ମିଳିବାନି ହଁ ବାକି ପ୍ରେଜେଣ୍ଟ ରେ ବି ଏମାନେ କଟିଦିଅନ୍ତି ଠିକ ଅଛି ମୋର ଟାଇମ୍ ହେଲାଣି ମୁଁ ରଖୁଛି।
ହୁଁ।